ଆରି
ହଁ ନମସ୍କାର୍। ହଁ ଭଲ ଅ ଏବେ ଜଷ୍ଟ୍ ଶୋଇକି ଉଠିଲି ଆଉ। ଆଉ କଣ କୁଁ ଆଉ ଆଜିର ଖବର୍?
କଣ ଖବର୍
ହଁ।
ହଁ ଖବର ସବୁ ଠିକ୍ ଠାକ୍ ଚାଲିଚି ସବୁ ଠିକ ମୁଁ କଣ କହୁଥିଲିଟି ଚାଲ ଯିବା ସେଇ ଏ କେଦାରନା ଥ କେଦାରନାଥ ର ପ୍ଲାନ ପକେଇବା ପାଇଁ ମୁଁ ଫୋନ ଟା କରିଥିଲି।
ଆଚ୍ଛା ଆଚ୍ଛା ଯାତ୍ରା।
ହଁ କେଦାରନାଥ ଯାତ୍ରା।
ଆଛା ଆଉ କେବେ ଯିବା?
ଏବେ ତ ଭିଡ ଟିକେ ଚାଲୁଚି ଆଉ ଜୁଲାଇ ଅଗଷ୍ଟ ମାସ ଟା ବର୍ଷା ହବ ତ ଲ୍ୟାଣ୍ଡସ୍ଲାଇଡ ବଗେରା ଅଧିକ ହୁଏ। ମୁଁ ଶୁଣିବା ଅନୁସାରେ। ତ ଆମେ ସେପ୍ଟେମ୍ବର ଅକ୍ଟୋବର ମାସରେ ପ୍ଲାନିଂ ଟା କରିଥିଲେ ଭଲ ହେଇଥାନ୍ତା ଆଉ।
ସେପ୍ଟେମ୍ବର ଅକ୍ଟୋବର ଯିବା ହଉ ଭଲ କଥା। ତ ଯିବା ତ ଆମେ କେତେ ଦିନ ଯିବା।
ଯିବା ଆମେ ଦଶ ଦିନ ପାଇଁ ଅର୍ଥାତ୍ ସେଇଠୁ ଗଲେ କେଦାରନାଥ ଆମେ ତ ଉତ୍ତରାଖଣ୍ଡ ଗଲେ ଚାରିଟା ଜାଗା ତ ବୁଲିକି ଆସିବା। ଆମର ଅ କେଦାରନାଥ ବଦ୍ରିନାଥ ଆଉ ଗଙ୍ଗ ତ୍ରୀ ୟମୁନେତ୍ରି ସେଇଠର ବି ଚାରିଧାମ ହୋଇଯିବ। ବୁଲିକି ଆସିବା କଥା ପାହାଡ ଆଡେ ପାହାଡ ଆଡେ ଯିବାକୁ ବହୁତ ମନ ଥା ମନ ଅଛି ତ ମାଇଣ୍ଡ ଟା ବି ଟିକେ ମାଇଣ୍ଡକୁୁ ବି ଟିକେ ଶାନ୍ତନା ମିଳ ଳିବ ଆଉ।
ହଁ ଘରେ ବସି ବସି ବହୁତ ବିଜାରିଆ ଲାଗିଲାଣି। ନା ନା ଘରେ ବସି ବସି ବହୁତ ବିଚାରିଆ ଲାଗିଲାଣି ବହୁତ ତ ସେଥିପାଇଁ ଯାତ୍ରା ତ ନିଶ୍ଚୟ ଆବଶ୍ୟକ।
ତ ତମର ଘର ଟା ହିଞ୍ଜିଳି କାଟୁ।
ହଁ ମୋର ହିଞ୍ଜିଳି କାଟୁ।
ତ ତୁମକୁ ପ୍ରଥମେ ଭୁ ବରହମପୁର ଆସିବାକୁ ପଡିବ ନାଇଁ। ବରହମପୁରରୁ ତ ଡାଇରେକ୍ଟ ଟ୍ରେନ ତ ନାହିଁ ଆମକୁ ଭୁବନେଶ୍ଵର ରୁ ବି ଯିବାକୁ ପଡିବ ଫାଷ୍ଟରେ ଋଷିକେଶ ଯିବାକୁ ପଡିବ।
ହଁ ପ୍ରଥମ ଋଷିକେଶ ଯିବାକୁ ପଡିବ । ତ ମ ଆମେ କଣ ହିଞ୍ଜଳି କାଟୁରେ ବସ ରୁ ଯିବା? ନା ବରହମପୁରୁ ଟ୍ରେନ ରେ ଯିବା ଭୁବନେଶ୍ଵର ପାଇଁ।
ଆମେ ଏମିତି କରିବା ହିଞ୍ଜିଳି କାଟୁ ରୁ ବରହମପୁର ଲୋକାଲ ବସ ରେ ପଳେଇବା ବରହମପୁରରୁ ତ ଆମର ଉଁ ଡିଏମ ବଗେରା ତ କଣ ଥାଏ ଟ୍ରେନ ଧରିକି ବିଶାଖା ଆମର ଭୁବନେଶ୍ୱର ପଳେଇବା ଭୁବନେଶ୍ୱରରୁ ସକାଳୁ ଟ୍ରେନ ଥାଏ ଉତ୍କଳ ଏକ୍ସ ପ୍ରେସ୍ ଉତ୍କଳ ଏକ୍ସପ୍ରେସ ରୁ ତ ଡାଇରେକ୍ଟ ଟ୍ରେନ କାଟ୍ ଟିକି ଯିବା ଟିକଟ ତା ଆଗଠୁ କାଟିବାକୁ ପଡିବ ତ
ହଉ ଠିକ ଅଛି। ଆଛା ଗଲେ କେତେ ଟଙ୍କା କଣ ଖର୍ଚ୍ଚ ହେବ ଜାଣିଛ କି?
ହଁ ପାଖା ପାାଖି ତ କମ ସେ କମ ଆମେ ଯଦି ବହୁତ କମ ବି ଖର୍ଚ୍ଚ କରିଆ ତାହେଲେ ଆମର ଛଅ ରୁ ସାତ ହଜାର ଖର୍ଚ୍ଚ ହବ।
ଆଚ୍ଛା। ତ ଆମକୁ କେତେ ଦିନ ଲାଗିବ ଏଠୁ ଯିବାକୁ?
ଏବେ ତ ଆମେ ତତ୍କାଳ ବି ଦରକାର ନାହିଁ ଆହୁରି ଦି ଦୁଇ ମାସ ଅଛି ଆମେ ଏବଠୁ ରିଜ ବି କାଟିଦେଲେ ଟିକଟ କନଫର୍ମ ହେଇଯିବ। ଦୁଇଟା ଟିକଟ କାଟିବା ଯଦି ଲଳିତ ଆସିବ ବୋଲେ ଲଳିତକୁ ଡାକ ଦବା ତିନିଟା ଟିକେଟ କାଟିବା ତ ଯିବା ଆସିବା ଖର୍ଚ୍ଚ
ଶୁଭମ ମଧ୍ୟ ଯିବି ବୋଲି କହୁଥିଲା।
କିଛି ଶୁଭମ ବି ଯିବ ତ ଆମେ ପାଞ୍ଚ ଛଅ ଜଣ ମିଶିକି ଟିକଟ ଟା କାଟିବା। ହେଇଯିବ କାଟିଦବା ଯିବା ଆସିବା ଯେମିତି ପନ୍ଦରଶହରେ ହେଇଯିବ । ଖାଇବା ପିଇବା ରହିବା ଦେଖ ମେନ୍ କଣ ଖର୍ଚ ହଉଛି ମାନେ ସେଇଟା ପାହାଡିଆ ଜାଗା । ତ ଖାଇବା ପିଇବା ବହୁତ ଖର୍ଚ୍ଚ ହୁଏ ତ ଆମକୁ ସେଇ ହିସାବରେ ସେଇଠି ଚଳିବାକୁ ପଡିବ ଗୋଟିଏ ମାତ୍ର ମ୍ୟାଗି ବି ଖାଇଲେ ସିଏ ଶହେ ଟଙ୍କା ନେବ ନା କଣ କହୁଥିଲେ ଆପଣ?
ହଁ ମୁଁ ବି ହଁ ଆପଣ ତ ଯାହା କହିଲେ ଠିକ କଥା ହିଁ। ତ ପାହାଡିଆ ଜାଗାରେ ତ ସେ ମୁଁ ଶୁଣି ସେଠି କୁଆଡେ ଅଧିକାଂଶ ବନ୍ୟା ବାତ୍ୟ ହୋଇଥାଏ ପାଣି ଆସିବା ଯୋଗୁ ତ ସେଠାକାର ବହୁତ ଯୋଟାବି ଯୋଉଥିରେ ବି ଖାଇଲେ ଅଧିକ ଟଙ୍କା ନିଏ ମୁଁ ବି ଶୁଣିଥିଲି ତେଣୁ କରି ଆମକୁ ଦେଖି ଚାହିଁ ଖର୍ଚ୍ଚ କରିବାକୁ ପଡିବ।
ମେନ କଣ ମାନେ ସେଥିର ଯୋଉ ଆମର ଏରିଆ ଟା ପାହାଡ ଉପରେ ତ ମାନେ ଗାଡି ବି ଯାଏ ନାହିଁ ଏଇଟା କଣ କି କଳିଙ୍ଗ ଘାଟି ଦେଇ ଗାଡ଼ି ଆମର ବସ ରେ ପଳାଏ ଫୁଲବାଣୀ ବଜାର ତ ସେଇଟା ସି ନେବାର ନୁହଁ ବହୁତ ବଡ ଘାଟି ହିମାଳୟ ଘାଟି ତାକୁ ଏତା କରିବା ପାଇଁ ତ ରାସ୍ତା ବି ହେଇନି ଆମକୁ ତ ଋଷିକେଶ ତ ଆମେ ଯେମିତି ଯିବାକୁ ପଡିବ ପୁରା ଦେହରାଦୁନୀ ହେକି ଋଷିକେଶ ଯିବା ଋଷିକେଶ ରୁ ତ ସୋନପ୍ର୍ରୟାାଗ ଆମକୁ ଯିବାକୁ ପଡିବ ଲୋକାଲ ଗାଡି ଭଡା କରିକି। ସନପ୍ରୟାଗରୁ ଆଉଥରେ ଆଗକୁ ଅ ଆଗକୁ ଯିବା ଆଉ ସନପ୍ରୟାଗରୁ ଆଗରୁ ଆମକୁ ଚାଲି ଚାଲି ଯିବାକୁ ପଡିବ। ବହୁତ ଷୋହଳ କିଲୋମିଟର ରାସ୍ତା ଚାଲିବାକୁ ପଡିବ ତ ଆମେ ଯେମିତି ଚାଲି ଚାଲି ଯାଉଛେ ଯେ ଲୋକମାନେ ବି ତ ଖାଦ୍ୟ ସବୁ ଉଠେଇି ନଉଛନ୍ତି ନା?
ହଁ ସେମାନେ କୋଉ ଲୋକମାନୋନ ଘୋଡାରେ ଯାଉଛନ୍ତି କିଏ ଚାଲି ଚାଲି ଯାଉଛି। କେ ମଧ୍ଯ ହେଲିକପ୍ଟରରେ ମଧ୍ଯ ଯାଉଛି।
ହେଲିକପ୍ଟର ଯାଉଛି। ତ ସେଥିପ୍ରତି ସେଥିପାଇଁ ସେଇଠି ଖର୍ଚ୍ଚ ହୁଏ ଅଧିକ । ଗୋଟେ ମ୍ୟାଗି ତମେ କହିଲେ ଆଜ୍ଞା ବିଶ୍ଵାସ କରିବେନି। ଆମେ ଏଇଟା ଗାଁରେ କୋଡ଼ିଏ ଟଙ୍କାରେ ମ୍ୟାଗି ଯେଉଁଟା ଖାଇବା ସେଇଟା ଆମେ ଶହେ ଟଙ୍କା ଦେଇକି ଖାଇବାକୁ ପଡ଼ିବ। ଆମେ ସେଇଠି ବି ଲୋକକୁ ବି କିଛି କହିପାରିବା ନାହିଁ ସେ କେତେ କଷ୍ଟରେ ସେ ସାବମାନ ତଳରୁ ଉପକୁ ଭୁଇଁ ଭୁଇଁ ଆଣେ। କମ ତାକୁକୁ କି ସେଇ ଲୋକକୁ ବି ଆମେ ରିସ୍ପେକ୍ଟ ଦବାକୁ ପଡିବ କଥାଟା ବୁଝିଲେ?
ହଁ ବୁଝିଲି ମୁଁ ବୁଝିଲି।
ସେଇଟା ଆଉ କଣ।
ହଁ କଣ କହୁଥିଲେ ଆପଣ?
ଏ କୁହ କୁହ କଣ ତମର କଣ ସଜେସନ ଟା ଟିକେ ଜଣାଅ?
ନା ମୁଁ କଣ କହୁଥିଲି କି ତ ଏଠୁ ଯଦି ଆମେ ଟ୍ରେନ ରେ ଯିବା ତ ଆମକୁ କେତେ ଦିନ ଲାଗିବ? ଆ ଆଉ ଦେହରାଦୁନ ରେ ପହଞ୍ଚିବାକୁ ।
ପଇଁତିରିଶ ରୁ ଚାଳିଶ ଘଣ୍ଟା ଲାଗିବ।
ଆଚ୍ଛା ତାମାନୋନେ ଯାହାହେଲେ ବି ଗୋଟେ ଦିନ ଅଧା।
ଲାଗିବ ଦେଢ ଦିନ ଦୁଇ ଦିନ ପକେଇ ଦିବ ଆ ଟ୍ରେନ ଇଣ୍ଡିଆ ତମେ ତ ଇଣ୍ଡିଆନ୍ ଟ୍ରେନକୁୁ ତମେ ହଁ ଜାଣିଛ କେତେ ଟାଇମିଂରେ ଚାଲେ ବହୁତ ତ ଏତ ଭାଗ୍ୟ ଖରାପ ଦେଲେ ଚାରି ପାଞ୍ଚ ଘଣ୍ଟା ବି ରେଲୱେ ଲେଟ୍ ହେଇଯାଏ ତ ଆମେ ମୁଁ ଦୁଇ ଦିନ ଭାବିକି ପ୍ଲାନିଂଟା କରିବା
ଆଚ୍ଛା ହଁ ହଁ। ଏଠୁ ବାହାରିବା ଗଲେ। ଯାହାହେଲେ ବି ଦି ଦିନ ଲାଗିବ ସେଠୁ ପୁଣି ବସ ରେ ଯିବାକୁ ପଡିବ। ସେଠୁ ପୁଣି ବସରେ ଗଲେ ସେଠୁ ପୁଣି କେଦାରନାଥ ବାବାଙ୍କ ଦର୍ଶନ କରିବା ଯେତେବେଳେ ଜାହେଲେ ବି ଷୋହଳରୁ ସତର କିଲୋମିଟର ଚାଲି ଚାଲି ଯିବାକୁ ପଡିବ ଆମତି।
ଖର୍ଚ୍ଚ ଆମକୁ ପାଖାପାଖି ହବ କମ ସେ କମ ଗୋଟେ ଆଠ ରୁ ଦଶ ଆ ଛ ରୁୁ ଆଠ ହଜାର ଟଙ୍କା ଖର୍ଚ୍ଚ ହବ। ଏଇଟା ମାନିକି ଚାଲିବାକୁ ପଡିବ ଦେଖାଯାଉ ଯଦି ଭଗବାନଙ୍କ କୃପା ଅଛି କିଛି ବି ହେଇପାରେ ଭଗବାନ ଯଦି ଚାହୁଁଛନ୍ତି ତାଙ୍କ ଛୁଆ ମାନେ ଆଇ ତାଙ୍କୁ ଦର୍ଶନ କରିକି ଜଣ ଯିବା ପାଇଁ ତ ସେଇଟା ଗୋଟେ ବହୁତ ଭଲ ଜିନିଷ।
ହଁ ସତ କଥା ହେଇ।
ଯିବା ନ ଯିବା ସେଟା ଭଗବାନ ହାତରେ ଆମେ କେତେ ପ୍ଲାନ୍ କରିଦେଇଥାଏ କେତେ ଜାଗା ଯି ବା କେତେ ଯାତ୍ରା କରିବା ପାଇଁ ସବୁ ପ୍ଲାନିଂ କରିଥାଏ ବଟ ଯେବେ ଯାଇ ଭଗବାନ ଆମକୁ ଡାକି ନାହାନ୍ତି ମୋ ପାଖକୁ ଆ ସେବେ ଯାଇ କିଛି ବି ହେଇପାରିବନି। ତମେ କେତେ କଣ ଚେଷ୍ଟା କଲେ ବି
ହଁ ସତକଥା କହିଚ କାରଣ ମୁଁ ଗତ ବର୍ଷ ମାନେ ଚାରି ପାଞ୍ଚ ଥର ମୁଁ ମୁଁ ଏମିତି ପ୍ଲାନ୍ କରିଚି ପୁରୀ ଯିବା ପାଇଁ। କିନ୍ତୁ ଭଗବାନ ଭଗବାନଙ୍କର ମାନେ ଭଗବାନ ଡାକୁନାହାନ୍ତି ମତେ। ତ ମୁଁ ଚାରି ପାଞ୍ଚ ଥର କେତେ ଥର ଯିବି ବୋଲି ଯିବି ବୋଲି ବାହାରିଚି। କେତବେଳେ ବସ୍ ଛାଡିଯାଏ। କେତବେଳେ ଟ୍ରେନ ଛାଡିଯାଏ। ତେଣୁ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବି।
ସେଇଟା ହି ମୂଳ କଥା। ମେନ କଥା ହଉଚି ଭଗବାନଙ୍କ ଆସେ ଡାକେରା। ଯଦି ଆମେ ନିଃସ୍ଵାର୍ଥ ଭାବରେ ଭଗବାନଙ୍କୁ ଆମେ ପୂଜା କରିଥିବା କରିଥିବା ଭାବଥିବ। ମନରେ ଭଗବାନ ଦିଅ ତ ତାଙ୍କ ସିଏ ଡାକିବେ ହି ଆମକୁ।
ହଁ ସତ କଥା କହିଲ।
ଆଜି କଣ ପଇସା ଆଜି ଅଛି କାଲି ପଳେଇବ କାଲି ଅଛି ଆଜି ପଳେଇ ଆଇବ ପଇସା ଟା ଇମ୍ପୋଟାଣ୍ଟ ନାଇଁ। ସେ ଯୋଉ ଏକ୍ସପିରିଏନ୍ସ ସେ ଯଉ ଆମେ ଅନୁଭୂତି ପାଇବା ସେ ଅନୁଭୂତି ଟା ବହୁତ ଭଲ ମିଳିବ ଆମକୁ ମାନେ ଆମେ କେବେ ଭାବି ବି ନଥିବା କି ଆମେ ଭଗବାନ ଡାକିଲେ ଆମେ ଏତେ ଶୀଘ୍ର ପ୍ଲାନ କରିକି ଆମେ ଯାଇକି ଦର୍ଶନ କରିକି ଆସିଲେ ସେଇ କଥାଟା ପାଇଁ ତମକୁ ଆଜି ଫୋନ ଟା ଲଗେଇଥିଲି ତ କଣ ଯିବା ନା ନାହିଁ ମ ମତେ ମନକୁ ଆଇିଲା ମୁ ଆଜି ଖରାବେଳେ ଶୋଇଥିଲି ମନକୁ ଆଇିଲା ଚାଲ କଥାଟା ପ କେଇବା ମୁଁ ତ ଛୁଟିରେ ଗଲେ ଯିବା କୁଆଡେ ବି ତ ତମକୁ କହିଲି ଆଉ ଆମେ ଦୁଇ କଥା ହେଇକି ସେମାନଙ୍କୁ କହିବା ଆଉ।
ହଁ ମୁଁ ତ କେଦାରନାଥ କେବେ ମଧ୍ୟ ଯାଇନାହି। ତ ପ୍ରଥମ ଥର ଯିବି କଣ ଅନୁଭୂତି କଣ?
ଘରେ ବି ଛାଡିବାର ଅଛି ।ମେନ୍ କଥା ହଉଚି ଘରେ ଛାଡିବା ଟା ମାନେ ଘରେ ବି ଡରନ୍ତି। ଏଇ ଏ ପାହାଡିଆ ଜାଗା ଏ ବହୁତ କ୍ରିଟିକାଲ ଜାଗା ସେଇଟା। ନର୍ମାଲ ଜାଗା ନାହିଁ କେତେବେଳେ କଣ ବି ହେଇଲା ଆଜି ବର୍ଷା ହଉଛି କାଲି ସିଏ ପାହାଡ଼ ଭୂତଳ ଖସିକି ବନ୍ୟା ବି ହେଇପାରେ। ତ ସେଇ ପାଇଁ ଘରେ ବି ଛାଡିବା ଟା ବହୁତତ ଆମକୁ ବହୁତ ଦୃଢ ଭାବନା ବହୁତ ଷ୍ଟ୍ରଙ୍ଗ ହେଇକି ଯିବାକୁ ପଡ଼ିବ।
ହଁ ମୁଁ ମୋର ମୋର। ତ ମୋର ତ ମୋର ତ ହଁ ବାକି ରହିଲା ଲଳିତା ଶୁଭମ ଏମାନେ ଜୀବନ ନାହିଁ ମୁଁ କହିପାରିବିନି କିନ୍ତୁ କେଦାରନାଥ ଯାତ୍ରା କରିବା ଗୋଟେ ସ୍ୱର୍ଗ ସ୍ଵର୍ଗ ଦର୍ଶନ କରିଲା ଭଳି ଆମର ଯେମିତି ଓଡିଶାରେ ପୁରୀ ଧାମ ସେମିତି ଉତ୍ତରାଖଣ୍ଡ ରେ କେଦାରନାଥ ଧାମ ଗୋଟେ। କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ, ୟମୁନୋତ୍ରୀ। ଚାରୋଟି ଧାମ ଅଛି କେଦାରନାଥ ରେ।
ତ ସେଇଟା ହିଁ କଥା ହଉଛି ଆମେ ଦୁଇ ରାଜି ହେଲେ। ତ ଯାଇପାରିବାନି ଚାରି ଜଣଙ୍କୁ ରାଜି କରାଇବା ପଡିବ ଆଉ ଥରେ ପଛେ ମୁଁ ଏବେ ତ ମୁଁ ଆଉଥିରେ ସମୟ ହେଲାଣି ଏବେ ମୋର। ବେଡ଼ମୀଣ୍ଟନ ଖେଳିବାକୁ ଯାଉଛି ନା ଡେଲି ବଡି ଫିଟନେସ୍ ପାଇଁ ତ ସମୟ ହେଇଗଲାଣି ତ ମୁଁ। ଆଉ ଥରେ ମୁଁ ରାତିରେ ସସସେମାନେ ସମସ୍ତେ ଚାରିଜଣ ମିଶିକି କନଫରେନ୍ସ ରେ କଥା କଣ ପ୍ଲାନିଂ ହଉଛି ସେଇ ହିସାବରେ ଆମେ କାର୍ଯ୍ୟ କରିବା ଆଗକୁ ଆଉ।
ଠିକ ଅଛି ଠିକ ଅ
ପ୍ରହ୍ଲାଦ ବାବୁ ହଁ ହଉ ର ହଁ ହଉ ମୁଁ ର ଖୁଛି ହେଲା।
ହଉ ରହୁଛି ମୋର ବି କାମ ଅଛି।
ହ ହଉ ହଁ।